ହ୍ୟାଲୋ।
ହଁ ପୁଅ କୁହ।
ହଁ ହ୍ୟାଲୋ କୁହନ୍ତୁ କଣ? ପାଇଁ କଲ କରିଥିଲେ?
କଲ କରିଥିଲି ଏଇ କଣ ବସିଥିଲି ଟିକେ ଭିତରେ ଟିକେ ଗରମ ଲାଗିଲା ଆଉ ବାହାରକୁ ପଳେଇ ଆସିଲେ ମୁଁ ଭାବିଲି କଲ ଟିକେ କରିଦିଏ ପୁଅ ଆମର କଣ କରୁଚି।
ବାହାରକୁ କଣ ପାଇଁ ଆସିଲେ ବାହରେ ତ ଯୋଉ ଗରମ ଆପଣ ଜାଣିଥିବେ ନା।
ନାଇଁ ନାଇଁ ବାହାରେ ଟିକେ ପବନ ଦଉଛି ଏଇନା ବହୁତ୍ ମାତ୍ରାରେ ପବନ ଦଉଛି। ଆମର ବର୍ଷା ହବାର ବୋଧେ ହଁ ବର୍ଷା ହବାର ବୋଧେ ସମ୍ଭାବନା ଅଛି କଣ ସେଥିପାଇଁ ବାହାରେ ଏବେ ବହୁତ୍ ମାତ୍ରା ରେ ପବନ ଦଉଛି।
ଆ ଖରା ଖରା ଯୋଉ ପ୍ରଚୁର ମାତ୍ରାରେ ହଉଛି ସେଇ ହିସାବରେ ବର୍ଷା ବି ହବ ନା ନାହିଁ। ବର୍ଷା ଖରା ଯୋଉ ମିଶିକି ହେବେ ଯାଇ କଣ ଟିକେ ହବ। ବୁଝିପାରିଲି ଆଉ ଯଦି ଖାଲି ବର୍ଷା ସହି ହବନି।
ଆମର ବି ପ୍ଲାନିଂ ଆମର ବି ଟିକେ ଆଜି ଥିଲା ମାନେ ଯୋଗାଡ଼ ଥିଲା ଆମର ଆଜି ଟିକେ ଯିବାକୁ ଭିଡିଓ ବନେଇବାକୁ। ବର୍ଷା ଆଇଲାଣି ଦେଖିବା କଣ ହଉଛି। ଯଦି ଏମିତି ପାଗ ଟା ରହିଲା ତାହେଲେ ଭଲ ହବ। ଖରା ନାଇଁ କି ବେଶୀ ବର୍ଷା ବି
ମନ୍ଦିର ଆଡ଼େ ଯିବେ କି?
ହଁ ମହାବିନାୟକ ମନ୍ଦିର ଆଡ଼େ ଯାଇଥାନ୍ତୁ ନହେଲେ ଆମ ଯାଇଥାନ୍ତୁ ଆମ ଜାରେକା। ଆଡ଼େ।
ସେ ବରୁଣିଆ ପାହାଡ଼ କୁୁ ଯିବେ କି?
ହୁଁ।
ସେ ବରୁଣିଆ ପାହାଡ଼ ଉପରେ ଯୋଉ ଆକାଶ ଚାଲୁଥବ। ଖରା ଭାରିଥବ ତାର ଯୋଉ ପଡୁଥବ ଚକ୍ ଚକ୍ ମାରୁଥବ ସେଇଠି ଆପଣ ଯଦି ଆପଣ ସିିନେମା ଟିକି କରିବେ ତାହେଲେ ବହୁତ୍ ଭଲ ହବ। ବୁଝି ପାରିଲେ?
ମୁଁ ବୁଝିପାରୁଛି ହଁ ହଁ ଆମର କରିବାର ଥିଲା। କରିବାର ଥିଲା ଦେଖିବା ପାଗ ନେଇକି
ଆଉ ଶୁଣନ୍ତୁ ସେଇଠି ଯୋଉ ଗୋଟିଏ ନୂଆ ବସିବା ସ୍ଥାନ ହେଇଛି କିମ୍ବା ଯେ କୌଣସି କାର୍ଯ୍ୟ କରାହବ ଭୋଜି ହବ ନୂଆ ନୂଆ ସ ସ୍ତାନହେଇଛି ସେଠି ଆପଣ ସମେସ୍ତ ଖି ପ୍ରଦର୍ଶନ କରୁଛନ୍ତି ନାଇଁ
ହୁଁ ନାଇଁ ନାଇଁ ଆମର ଏବେ ଯୋଉ ଚଣ୍ଡିଖୋଲ ମହାବିନାୟ ମନ୍ଦିର ପାଖରେ ଗୋଟେ ନୂଆ ସ୍ଥାପିତ ହେଇଛି। ଜଗନ୍ନାଥ ମନ୍ଦିର ଭାବୁଥିଲି ସେଇଠି କରିବାକୁ ଆମର ଭିଡିଓ ଟା ସେଟା ଏବେ ଆମର ବହୁତ ଲୋ ବହୁତ ପ୍ରବଳ ମାତ୍ରାରେ ଚାରିଆଡେ ଚର୍ଚ୍ଚା ହବାରେ ଲାଗିଛି ସେ ମନ୍ଦିର ଟା
ହଁ ମୁହୁ ଶ ଶଇଛି ସେଇ ଯୋଉ ସାପ ଯୋଉ ମଧୁର ତା କହୁଥାନ୍ତି ମୁଁ ଶୁଣିଛି
ହୁଁ ଆମର ପବିତ୍ର ରଥ ରଥଯାତ୍ରାରେ ସେ ମନ୍ଦିର ପ୍ରତିଷ୍ଠା ହବ।
ହଁ ଆଉ ଗୋଟେ ସିଏ ବୋଧେ ସେଇ ପାଖ ବା ସୁନ୍ଦପୁରରେ ଯାଇକି ସ୍ଥାପନ ସେରେ ତାଙ୍କ ଯା
ହୁ ହୁଁ
ନାଇଁ ଗୁଡୁ ହୁଁ କଣ କହିଲେ
ମୁଁ କହିଲି ନା ତ ଚାଲିଛି ବହୁତ ହବ ଭିଡିଓ ଆମର ବନ୍ଦ ହେଇଯାଇଥିଲା। ଆଉ ପିତା ବହୁତ ପାଇଁ ଭିଡିଓ ବନ୍ଦ କରିଦେଲେ ଭିଡିଓ ଆପଣଙ୍କର ବହୁତ ମାତ୍ରରେ ଚାଲୁଥିଲା ଭିଡିଓ ଟା ସ ପୁଣି ଥରେ ଆପଣ ସେସବୁ ଆରମ୍ଭ କରନ୍ତୁ। ଆଉଥରେ ଆମ ପାଖକୁ କୁ ଆପଣଙ୍କର ନୂଆ ନୂଆ ସବୁ କଳା ପ୍ରୟୋଗ କରି ଆମକୁ ଦେଖାନ୍ତୁ। ମୁଁ କହିଲି ହଉ ବହୁତ ଜଲଦି ଆପଣ ମାନଙ୍କ ପାଖକୁ ଆସୁଛି। ସେଥିପାଇଁ କାଲି ଯାଇ
ନୂଆ ତିଆରି କରିି ହଁ ନୂଆ ତିଆରି କରିସାରିକି ମୋ ଫୋନକୁୁ ପଠେଇଦେବେ ଏଠି ଆସିକି ଆପଣ ସଜି କରିପାରିବେ
ହଁ ହଁ ନିଶ୍ଚିନ୍ତ ସେଥିପାଇଁ ମୁଁ ଆପଣଙ୍କ ଉପରେ ବହୁତ କୁ କୃତଜ୍ଞତା ଆପଣଙ୍କ ଋଣ କେମିତି ମୁଁ ସୁଝିବି ମୁଁ ଜାଣି ପାରୁନି। ଆଜି ଯଦି ମୁଁରେ
ଆପଣ ସବୁବେଳେ ମତେ ନାମ ଦେଇ ଦଉଛନ୍ତି। ମୋ କଥା କେତେବେଳେ ଶୁଣୁନାହାନ୍ତି ଆପଣ ଏ ଦୁଇ ଭାଇ ଯୋଉ ହେଇଛ ସେଇ ଦୁଇ ଭ୍ରାତା ଆପଣ ପୁରା ଗାଁ କୁ ପୁରା ପୁରା ହଲଚଲ କରି ଦଉଛି ତ ଗ୍ରାମର ଜ ଦୁଇ ଭାଇ ଆଉ।
ହହୋ ନା ନା କହନ୍ତୁ ମତେ
ଆପଣଙ୍କ ବଡ ଭ୍ରାତା କୁ ଆପଣ ଯେତେବେଳେ କଲ କରିଥିଲେ। ଆମ କଥାବାର୍ତ୍ତା ଶୁରିବା ପରେ ଆପା ଅଣ ଆଉଥରେ ତାଙ୍କୁ ଟିକେ ସମ୍ପର୍କ କରିବେ ହେଲା। କହିବେ ଭ୍ରାତା ତମେ ଆଜି ଆସୁ ଅଛ କେତେବେଳେ ଆସୁ ଅଛ?
ନିଶ୍ଚିନ୍ତ ନିଶ୍ଚିନ୍ତ
କଣ କଣ କଣ କହିବ?
ମୁଁ କହିବି ଆଉ ଭ୍ରାତା ଆଜି ତମେ ଆସୁ ଅଛ କେତେ ସମୟ ରେ ଆସିକି ପହଞ୍ଚିବେ ଆମକୁ ସେଇ ଅନୁସାରେ କହିବେ ଆମେ ଆପଣଙ୍କ ପ୍ରତି ଚି
ଚିରୋଉପକୃତ ହବୁ। ହଁ ଶୁଣୁ ମୁଁ କଣ କହୁଛି ଆପଣ ପଚାରିବେ ଭ୍ରାତା ଆପଣ ଆଜି ଆସୁ ଛ କେତେବେଳେ ଆସୁଅଛ ଆଉ କେଉଁଥିରେ ଆସୁଅଛ। ହାଲୋ ବୁଝିପାଇଲେ ପଚାରିବେ ଭ୍ରାତାକୁଂ ପଚାରିରେ ଭ୍ରାତା ଆପଣ ଆଜି ଆସୁଅଛ କେ କେତେବେଳେ ଆସୁଅଛ ଆଉ କୋଉଥିରେ ଆସୁଅଛ ଯାନବାହାନ ନା ଚାଲି ଚାଲି କା ନା ଦୌଡ ଦୌଡା କରିକି ନା ଅନ୍ୟ କ କାହା ସହିତ। ନା ବଡ ବଡ ଯାନରେ ହେଲା ଆମ କଥାବାର୍ତ୍ତା ପରେ ତାଙ୍କୁ ଟିକେ ପଚାରିବ।
ନିଶ୍ଚିନ୍ତ ଆପଣ କଲ ବନ୍ଦ କରିବା ମାତ୍ରେ ହିଁ ମୁଁ ତାଙ୍କୁ ସଙ୍ଗେ ସଙ୍ଗେ କ
ହୁ କଥାବାର୍ତ୍ତା ତାଙ୍କ ସହିତ ସରିବା ପରେ ମୋ ସହିତ ଟିକେ ସମ୍ପର୍କ କରିବା କାହିଁକି ନା
ନିଶ୍ଚିନ୍ତ ମୁଁ ତାଙ୍କ ସହ କଥାବାର୍ତ୍ତା ସରିଲା ପରେ ମୁଁ ଆପଣଙ୍କୁ ନିଶ୍ଚିନ୍ତ
ଥର ଦୁଇଥର ଆପଣ ତାଙ୍କୁ କ ଲ କରିବେ କହିବେ ଆମେ ଭାଇ କେତେବେଳେ କଥାବାର୍ତ୍ତା ହବା ସମ୍ପର୍କ କରିବା। ଆଉ ଏକଥା ପଚାରିକି ତାପରେ ଏକଥା ବି ମଧ୍ୟ ପଚାରିବ କେତେବେଳେ ଆସୁଅ ଛ କେଉଁଥୀରେ ଆସୁଅଛ ଆଜି ଆସୁଛ କି ନାଇଁ।
ହୁଁ।
ଆଉ ନି୍ଶଚ ମନର ଗୋଟିଏ ଜିନିଷର ହେଇଯିବ ମନେ ଗୋଟିଏ ଜିନିଷ ରଖିବ ତମେ କେଉଁଥିରେ ଆସୁଅଛ।
ହୁଁ କେଉଁଥିରେ ଆସୁ ଅଛ ହୁଁ ଯାନବାହାନ
ନା ବଡ ଯାନରେ, ନା ଉଡା ଜାହାଜରେ ନା ଚାଲି ଚାଲି ଆସିବ ଆସିବ ନା ଗୋଟେ ଦୌଡ ପ୍ରତିଯୋଗିତା ଭଳିଆ କରିକି ଆସିପାରିବ। ଜଳ ହିଁ ଜୀବନ।
ଜଳ ହିଁ ଜୀବନ। ଆଉ ଆପଣ କଣ ଖାଦ୍ୟ ଗ୍ରହଣ କରିଥିଲେ।
ମୁଁ ଆସିକି ବସିିଛି।
ହୁଁ ମ ବଡ ଭ୍ରାତା ଏବେ ମତେ ଫୋନ କରୁଛନ୍ତି। କିନ୍ତୁ ଆମେ କଥା ହେଇସାଇଲା ପରେ ମୁଁ ତାଙ୍କୁ ଫୋନ କରିଦେବି।
ନିଶ୍ଚିନ୍ତ ଆଉଥରେ ସମ୍ପର୍କ କରିବେ କାହିଁକି ନା ସେ ଯେହେତୁ ଆ ଆପଣଙ୍କ ବଡ ଭ୍ରାତା ବୁଝିପାରିଲେ ଆପଣ ଭଗିନୀ ବିଷୟରେ ସିଏ କଥାବାର୍ତ୍ତା କରୁଛନ୍ତି ଆପଣଙ୍କ ସାଙ୍ଗ ସହିତ ସେ ଏତେ କଥାବାର୍ତ୍ତା କରୁଛନ୍ ଯେ ଖାଲି ଯେ ଯେତେବେଳେ ଯୋଉଠି ଦେଖିଲେ ଆପଣଙ୍କୁ ସ୍କାନ କରି ପକଉଛନ୍ତି।
ହଁ ବୁଝିପାରୁଛି ଆପଣଙ୍କ କଥାକୁ।
ଆପଣଙ୍କୁ ହସ ମାଡୁନାହିଁ।
ଆଜ୍ଞା।
ଆପଣଙ୍କୁ ହସ ମାଡୁନାହିଁ।
ହସ ମାଡିଲେ କଣ ହବ? ଆ ମନକୁ ବୁଝେଇକି ହସିବାକୁ ପଡୁଛି।
ମୋ କଥାବାର୍ତ୍ତା ଶୁଣିକି ଆପଣଙ୍କୁ ହସ ମାଡ଼ୁନାହିଁ।
ହଁ ଆପଣଙ୍କ କଥା ଶୁଣି ଆମକୁ ବହୁତ ହସ ମାଡ଼ୁଛି। ହେଲେ ହସକୁୁ ଚାପିକି ମନକୁ ବୁଝେଇକି ରହିବାକୁ ପଡ଼ୁଛି।
କିନ୍ତୁ ହସିବାଟା ହେଲା ଦେହ ପାଇଁ ହିତକାର।
ହଁ ସେଟା ଜାଣିଛି ହସିବାଟା ହେଉଛି ଆମ ଦେହ ପାଇଁ ବହୁତ ହିତକାରକ।
ନିଶ୍ଚୟ ଦିନକୁ ଆଠ ରୁ ଦଶ ଥ ର ଜୋର୍ ଭାବରେ ହସ କାହିଁକି ନା ହସିଲେ ଫସି
ହୁଁ। ହଁ ନିଶ୍ଚିନ୍ତ ଯାହା ହଉ ଭଗବାନଙ୍କ ଦୟାରୁ। ଏବେ ବହୁତ ଭଲ ପାଗଟି ଦେଲା ଯାହା ଫଳରେ କି ଆମର ଭିଡିଓଟି ଭଲ ବନି ପାରିବ। ବେଶୀ ମୁଁ ଟିକେ ଖୋଜୁଥିଲି କି ପବନ ଟିକେ ଦେଲେ ମୋ ଦେହର ଯୋଉ ସବୁ ଝାଳ ସେ ସବୁ ଶୁଖିଯିବ ଆଉ ଦେହରୁ ବେଶୀ ଝାଳ ବାହାରିବନି। ଭଗବାନ ସେଇୟା କଲେ। ହୁଁ ନାଇଁ ଝାଳ ବୋହିବା ଦ୍ଵାରା ଭଲ। ଝାଳ ଯେତେ ଦେହରୁ ବୋହିବ ଦେହ ସେତେ ଭଲ ରହିବ।
ହଁ
ହୁଁ
ହୁଁ ମଝି- ରେ ଯାଇଥିଲି। ହଁ ଦୁଇ ଭାଇ ଯାଉ ଆମ ଗ୍ରାମର ଆପଣ ଯାଇ ବଜାର କଣ ବୁଲିବାକୁ ସକାଳୁ ସକାଳୁ ମୁଁ ଆପଣଙ୍କୁ ଦେଖିଲି।
ନା ତ ସକାଳୁ ତ ମୁଁ କୁଆଡେ ଘରୁ ବାହାରିନି ଆଜି।
ବାହାରି ନା ମୁୁଁ ତାହଲେ ଭୁଲ ଲୋକଙ୍କୁ ଦେଖିଲି ତମ
ହେଇଥିବ ବୋଧେ କାରଣ ସକାଳୁ ମୁଁ ଆଜି। ସକାଳୁ ମୁଁ ଆଜି କୁଆଡେ ଘରୁ ବାହାରିନି।
ଆଉ ତ ଖଟ
କଣ କହିଲେ?
ଆପଣଙ୍କ ଶବ୍ଦ ଟିକେ ଆପଣଙ୍କ ଶବ୍ଦ ଟିକେ। ମାନେ ଆସ୍ତେ ଆସ୍ତେ ଶୁବୁଚି।
ଏବେ ଶୁବା ହେଲା।
ହଁ ଏବେ ଶୁବା ହେଲା କ
ଆପଣଙ୍କ। ଘର ପାଖରେ କିଛି ଅପବ୍ୟବହାର ହଉଛି କି?
ନା ନା ସେମିତି କିଛି ଆମ ଘର ପାଖରେ
ସେମିତି ହବ ଆଉ ହବାକୁ ଦେବେନି କାହିଁକି? ମୁଁ କହିଲି ଅପବ୍ୟବହାର ହେଲେ ଖରାପ ସେଗୁରା ହେଲା ଭୁଲ୍ କଥା। ବୁଝିପାରିଲେ ହଉ
ହଉ ଆପଣ ଏବେ ରଖନ୍ତୁ। ଆମେ ପୁଣି ପରେ କେବେ କଥା ହବା।
ଆପଣ ଆପଣ ରଖନ୍ତୁ ଜୟ ଜଗନ୍ନାଥ।
ମହାପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ।
ହବୁ ଆ କଣ